ହ୍ୟାଲୋ ହୁଁ କଣ କରିଥୁଲୁ।
ଏଇ ଏବେ ଖାଇକି ଆସିଲି ଆଉ ଖାଇକି ଏଠିକି ଗଛ ପାଖରେ ବସିଛି ପବନ ଦଉଛି ଆଉ।
ହୁଁ ହୁଁ। ମୁଁ ମୁଁ ବି ତ ମୋ ସବୁ ନିତ୍ୟକମ ସାରିକି ବସିଛି ପଢିବା ପାଇଁ ଆଉ ଜଏନ ହେବି ଆଉ ଟିକେ ପରେ ଆଉ କ୍ଲାସରେ ଆଉ। ଆଉ।
ହଁ।
ହଁ ହଁ ମୁଁ ତ ଏଇନା ବ୍ରେଡ କଲି ଚାହା କଲି ଚା ଲଗେଇି ଖାଇକି ବସିଚଛି ତାପରେ ପଢିବି ଆଉ ତୁ କଣ ଖାଇଛୁ।
ମୁଁ ଉପମା ଖାଇଥିଲି ଉପମା ସୁଜି ଉପମା ଖାଇଥିଲି।
ହଁ।
ଆଉ ଖାଇକି ଏବେ କଥା ହଉଛି ହଁ ମୁଁ ନି। ଜ କରିଥିଲି ମତେ ଆସେ ସବୁ ରୋଷେଇ ଉପମା ଭାତ ଡାଲି ଆଉ ଯେମିତିକ ଆମିଷ ନିରାମିଷ ମତେ ସବୁ ଆସେ ରୋଷେଇ ମୁ ପ୍ରାୟତଃ। ଘରେ ଆମ ଘରେ ଅଧିକାଂଶ ରୋଇ। କ ଆଉ କଣ
କଣ ହେଇଛି ଭଲ ସବୁଠୁ।
ମତେ ତ ଚିକେନ ଟା ସବୁଠୁ ଭଲ ଆସେ।
ତା କହିଲୁ କେମତି କରୁ ତୁ କେମତି ଚିକେନ କରୁ ଦହି ପକେଇକି କରୁ ମାନେ ମାରେଟ କରିକି ନା।
ନାଇଁ ଯେତେବେଳେ ଯେତେବେଳେ ଘରେ ଯାହା। ଥିବ ଜିନିଷ ସାମଗ୍ରୀ ଜିନିଷ ଯାହା ଯେତେବେଳେ ଥିବ ମୁଁ ସେଇ ଅନୁସାରେ କରେ ଆଉ କିନ୍ତ ମେ ଚିକେନ ଆସେ।
ହଁ
କଣ କଣ ଜାଣିଛୁ।
ହଁ ମୁଁ ବି ତ ସେଇ ଆଉ ତୁ ମତେ ଯାହା। ପଛେମ ସବୁ ଆସିଛି। ମତେ ସବୁ ରୋଷବାସ ହେଛି ଯଉଟା ତାର ତୋ କେତେ। କଣ ଡାଉଟ୍ ହବ ମତେ ପଚାରିବୁ ତତେ ମୁଁ କହିବି।
ହଁ ଯାହା ହଉ ଶିଖୁଛୁ ଟିକେ ମତେ ଜାଣିିକି ଖୁସି ଲାଗିଲା ଆଉ ମୁଁ ତମ ଘର। କେବେଟେ ଯିବି ତୁ ଗୋଟେ ଭଲ । ଜିନିଷ ଗୋଟେ କରିକି ମତେ ଖୁଆବାକୁ ଦେଖିବା। ମୁଣ୍ଡିକେ। ହଁ ଖାଇବି ଦେହ।
ହଉ ଆସେ ତୁ ତ ବାହଘର। ମୁଁ ତ ବାହାରେ ଅଛି ଗାଁକୁ ଆସିଲେ ମୁଁ ତତେ ଡାକିବି ଘରକୁ ଆସିବୁ ଖାଇବୁ ଆଉ ମାନେ ତୋତେ କଣ ପସନ୍ଦ କଣ ସବୁଠୁ ଫେବଟ ତର କଣ।
ମୋର ସବୁଠୁ ଫେବରଟ ହଉଛି ମଟନ ମଟନ।
ମଟନ ଯୋଉଟା କି ମୁଁ ଜମା ଖାଏନି ଓହୋ ନା ମୁଁ। ଦାଇଁଷ ଛାଡି ଦେଇେଇଛି ଆଉ ଜାଣିଥିବୁ ତ ଆଉ।
ହଁ। ଆଉ ତୋର।
ମତେ ପନିର ଭଲ ଲାଗେ।
ଯାହୋ।
ମାନେ ମୁଁ ଆଗେ ଗୋଟେ ଛୁଆ ପନିର ଖାଇନି ମାନେ ଏତେ ଆଇଁଷ ମାନେ ପ୍ରେମୀ ଥିଲି ଯେ ଶୁଖୁଆ ଗୋଟେ ଖାଇଲା ବି ଖାଇଦେବି ଏବେ। ତ ଆଇଁଷ ଖାଉନି ଆଉ।
ମୁଁ ବିପାସ ଏଇଆ ମୁଁ ବିନା ଆଇଁଷରେ ମୁଁ ଟୋଟାଲି ମୋ ଭାତ ମୋ ପାଟିକୁ ଯାଉନି ଟୋଟାଲି ମୁଁ ଖାଇପାରୁନି ଆମ ଘରେ ସେମତି ବିନା ଆଇଁଷରେ ଖାଇଦବି ମୁଁ କିନ୍ତୁ ସବୁ ବାରରେ ଯାହାହେଲେ ମୁଁ ଆଇଁଷ ଖାଇବି ଆଇଁଷ ନହେଲେ ମୁଁ ମ ଭାତ କତିକି ଯାଏନି। ଜାଣି ହେଇଯାଇଛି ଆମ ଘରେ ବାହାର ସେମ ବାର ତ ମୁଁ ସେମିତି କରେନି କିଛି।
ଖାଇଦିଅ ଆଉ ଏବେ ତମେ ଝିଅ ପିଲା ଅଛ। ନାଇଁ।
ଭଲ ତୁ ହଉଚ ଗୋଟେ ପରଫେକ୍ଟ ନାରୀ ହେଇ ଇରେ। ଘରେ ସମସ୍ତେ କରୁଛନ୍ତି ତୁ ଗୋଟେ ବି କରୁନୁ ହଁ ହଁ।
ହଁ ଅଛି ମୁଁ କରିବି ଆଉ ବାହାଘର ପରେ ଆଉ। ଇଏ ଆଜିଠଟା କରିଛି ଏବେ ମୁଁ ଭଲସେ। ଏବେ ମୁଁ ମୋ ଜୀବନକୁ ଟିକେ ଭଲରେ ଖାଇି ପିଇ ଟିକେ ବି ଦେବି। ଯେତେବେଳେ ବାହା ହେବି ସେତେବେଳେ ତ ଅଟୋମେଟିକ ଗୁରୁବାର ଶନିବାର ସୋମବାରେ ସବୁ ବାର କରିବି ନା ମଙ୍ଗଳବାର ଏବେଠୁ କାହିଁକି ଆଗୁଆ କରିବି।
ହଁ
ଏମତି ସବୁ ଚାଲିଛି ଆଉ। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଖାଲି ଏ ଜେଜେମା ଦେହ ଟା ଟିକେ ଏଇ ଯୋଉ ଦେଖୁନୁ ଗରମ ଏତେ ଯୋରେ ହଉଥିଲା ସେଇଥିରେ ଟିକେ ଯା ସେ ଅଂଶୁଘାତ ହେକା ମାନେ ତାର କ୍ୟାଲସିୟମ ଅଭାବ ହେଇଯାଇଥିଲା ବୁଢା ବୁଢୀ ମାନଙ୍କର ତ କ୍ୟାଲସିୟମ ଅବାବବୁଏ ଜାଣିଥିବୁ। ସେଇଟା ତାକୁ ପୁରା ଇଏ ହେଇଯାଇଥିଲା ବାବା ତାକୁ ନେଇଥିଲେ ମେଡିକାଲ ଦେ ପାଇଁ କା ଆଣିଥିଲେ ଖାଆଖୁଇ କରୁଛି ସେ ତ ତଥାପି ନିଜେ ସେ ଭଲ ସେ ଚାଲି ପାରୁନି ବାପା ତାଙ୍କୁ ପୁରା ଖୁଏଇ ଦଉଛନ୍ତି ପିଏଇ ଦଉଛନ୍ତି ଶୋଇ ଦଉଛନ୍ତି ତ ସବୁ ମାନେ ତାକୁ ଗାଧେଇ ଦଉଛନ୍ତି ସବୁ ମାନେ ଏକ ବସିଗଲେ ବି ବାପା ଏଇ ଯୋଉ ଆଜିିକାଲି ଯୋଉ ପିନ୍ଧେଇ ଦେଉନାହିଁନ୍ତି ଡାଇପର୍ ସେଇଟା ତାକୁ ପିନ୍ଧେଇ ଦଉଚୁ ନହେଲେ ସେ ପୁରା ଘାଣ୍ଟି ଚକ୍।
ହଉ କଣ କରିବା ସେମାନଙ୍କ ବୟସ ହେଇଗଲାଣି ନା ସେମାନଙ୍କ ଅବସ୍ତା ଯାହା ହେଲେ ହେଇନା ହବ। ଆମେ ଯଦି କହିବା ସେମାନେ କାହିଁ ଏମିତି ହଉଛନ୍ତି।
ନାଇଁ ତାକୁ ଆସିକି ପଞ୍ଚାଅଶୀ ହେଲାଣିି ନା
ହଁ
କେତେ ମାନେ ମଣିଷ ଆଜିକାଲି ଷାଠିଏ ଢୁକୁନି ପଞ୍ଚାଅଶୀ ମାନେ ଭାବିଲୁ ଯାହାହଲେ ତ ଦେହ ହାତ ସବୁ ଇଏ ହେଇଯିବ ନା ଦୁର୍ବଳ।
ହଁ ସେମାନେ ତାପରେ ବି ସେମାନେ ହଉଛନ୍ତି ଆଗକାଳିଆ ଲୋକ ଆଗ କାଳୀଆ ସବୁ ବିନା ସାରରେ ସବୁ ଜିନିଷ ତିଆରି ହଉଥିଲା ବିନା ସାରରେ ଜିନିଷ ସବୁ ମଣିଷ ଖାଉଥିଲେ ସେଇ ମଣିଷ କିନ୍ତୁ ଏଇ କାଳରେ କଣ ବର୍ତ୍ତମାନ ଇଏ ପରିସ୍ଥିତିରେ କଣ ହଉ ଚୁନା ଆମେ ଯାହାବି ସବୁ ଖାଉଛେ ସେ ଚାଉଳଠୁ ଆରମ୍ଭ କରି ପନିପରିବା ଭଲ ମନ୍ଦ ଯାହାବ ସବୁ ଖାଉଛେ ସବୁଥିରେ ସାର ନ ପକେଇଲେ ଲୋକମାନେ ଆଉ ମାନେ ଚାଷ ବାସ କରୁନାହାନ୍ତି ଯାହାହେଲେ ନିହାତି ମାନେ ସାର ପକଉଛନ୍ତି ସେ ସବୁ ଜିନିଷ ସାର ପକା ଜିନିଷ ଆମେ ଖାଇକି ଆମ ଦେହ ସବୁ ମାନେ ଜଲଦି ଖରାପ ହେଇଯାଉଛି। ଏମତି ହଉଛି।
ହଁ ପା ଏଇଆପା ଆମ ଏଇଥିରେ ହିଁ ଆମ ଦେ ଟା ଖରାପ ହଉଛି ଆଉ କଣ କହିବି କହ। ଆଉ ତତେ ଆଇଛି ନା ମାନେ ପନିର ଛତୁରା କରି ନା ଆସିନି କିଛି?
ପନି ଟା ଅବଶ୍ୟ ଆସେନି ଛତୁ ଟା କିନ୍ତୁ ଆସେ।
ପନିରଟା ତତେ କେମିତି ମାନେ କେମିତି ତୁ ଖାଉ? ହଁ ତୁ ପନିର ଟା ତତେ କୋଉ ଟାଇପ ଟା ତତେ ଭଲ ଲାଗେ? ମାନେ ଚିଲି ଟା ଭଲ ଲାଗେ ନା ଯଉ ନ ନର୍ମାଲ ଟା ଭଲ ଲାଗେମତି ଖାଲି ପିଆଜ କରିନ୍ତି ପିଆଜ ରସୁଣ କରନ୍ତି ଖାଲି ସିମ୍ପୁଲରେ ଜିରା ମାନେ ସବୁ ତକ ମ ମସଲା ପକେଇକି ଗୋଟେ ଅଳ୍ପ ଫ୍ରାଏ କରିକି ବି ଗୋଟେ କରନ୍ତି ସବୁ ଏମିତି ଚାରି ପାଞ୍ଚ ପ୍ରକାର ଅଛି ହେଲା ଆମର ସବୁ ଘରକୁ ଆସନ୍ତି କୁଣିଆ ମୋ ସାନ ମାଇଁଙ୍କୁ ଭଲ ଲାଗେ ଯୋଉଟା ଖାଲି ଫ୍ରାଏ କରିକି ଅଳ୍ପ ତାଙ୍କୁ ସିଝାରେ କାସ ଯୋଉ ସେପ ସେ କ ସେଇଟା ଅଧ ସିଝା କରିକି ଯୋଉ ପିଆଜ ପକେଇବୁନି ପିଆଜ ପକାନ୍ତିନି ସେତିକି ସେଇ ଦିଟା ପକ ପକେଇକି ଆଉ ଗୋଟେ କଣ ଏନ୍ତି ତିନଟା ଜିନିଷ ପକେଇକି ଯୋଉଟା କରାହୁୁଏ ସେଇଟା ଗୋଟା ଖାଇବୁ ସେଇଟା ଗୋଟେ ମସ୍ତ ଲାଗେ ସେଇ ଖାଇବି ଏଇଟା ଅଳ୍ପ ଆପଣ ଯେତି ମସଲା ତକ ସବୁ ପଡ଼ିଥିବ ନା ସେଇଥିପାଇଁ ଏଇଟା ଭଲ ଲାଗେ କାହିଁକିନା ସେ ଟିକେ ମାନେ ମୋ ମାମୁଁଙ୍କର ଅର୍ଷ ତ ହଁ
ହୁଁ
କଣ ପନିର କହ?
ପନିର ସାର୍ ତ ମୁଁ ଏତେ ଖାଏନି କେହି ମତେ ବି ଭଲ ଲାଗେନି ପନିର ଖାଇବାକୁ ଆମ ଘରେ ଖାଆନ୍ତି ଥରେ ମୋ ଝିଅ ଖାଏ ମୋ ମା ଖାଏ ପନିର। ହଁ
ତାହେଲେ ତୁ ହଉଛୁ ପୁରା ନନଭେଜ୍ ମାନେ ଆଇଁଷ ଲଭର।
ହଁ ଯା କହିଲୁ
ଓ
ଏମିତି ଆଉ ଛତୁଟା ମୁଁ ଖାଏ ଛତୁ ଟା ମତେ ଭଲ ଲାଗେ ବହୁତ ପନିର ଟା ମୁଁ ଖାଏନି ଖାଏନି ତ ଗୋଟେ ଛତୁ
କଣ?
ଗୋଟେ ଖାଇନି ଖାଉ ଛତୁ ମୁଁ ଛୋଟବେଳହିଁ ପନିର ଖାଏନି ଛୋ ଛୋଟବେଳୁ ମୁଁ ଟିକେ ଆଇଁଷ ଖାଇ ଦେଇଛି ତ ଏବେ ଆଇଁଷ ପ୍ରିୟଇ ହେଇଯାଇଛି ଆଇଁଷ ବିନା ମୁଁ ରହି ବ
ଇଏ ଖାଉ ନା ନାଇଁ ମାନେ ଯୋଉ ଛ ଯୋଉ ଙ୍କ ସେଟା ଯଉ ଛେନା ଦହି କ୍ଷୀର
ହଁ ମୁଁ ଛେନା ଖାଏ ଦହି ଖାଏ କ୍ଷୀର ଖାଏ ସବୁ ଖାଏ କିନ୍ତୁ ପନିର ଟା ମୁଁ ଖାଏନି। ଏମିତି ଆଉ।
ଆଉ ଅଧିକାଂଶ ସମୟରେ ଯେତେବେଳେ ଆମ ଘରେ କିଛି ଆମିଷ ହବ-ଅ-ଅ ସେତେବେଳେ ମତେ ହିଁ କୁହନ୍ତି ରୋଷେଇ କରିବାକୁ କାହିଁକିନା ମୁଁ ଗୋଟେ ଭଲ କରେ ନା ଚିକେନ ହଉ ମାଛ ହଉ ଯାହାବି ହଉ ମୁଁ ଟିକେ ଭଲରେ କରେ ଆଉ ସମସ୍ତେ ଭଲ ପାଆନ୍ତି ମୋ ହାତ ରନ୍ଧାକୁ
ହଉ ଛାଡ ତୁ ତ ଆଇଁଷ ଖାଉନୁ ଆଉ ନହେଲେ ତତେ ମୁଁ-ମୁଁ-ମୁଁ ରୋଷେଇ କରିକି ଖୁଆଇଥାନ୍ତି ଆଉ ଆଉ ମତେ ମତେ ନିରାମିଷ ଜିନିଷ ଏତେ ରାନ୍ଧି ଆସେନି ଏମିତି ତୁ କହିଲୁ। ପନିର ଏସବୁ ଜିନିଷ ମତେ ରାନ୍ଧି ଆସେନି
ହଁ
ଏୟା ଆଉ।
ଆ ଆଉ ମୁଁ ପା କହିଲି ତ ମତେ ବେଡ ଜାମ୍ ଖାଇଛି ଚାହା ଟିକେ ପିଇଛି ତୁ
ହୁଁ ମୁଁ ଉପମା ଖାଇଥିଲି ପା ହୁଁ
ତମର କଣ କରିବ ଆଜି ଦିନ ବେଳା
ଚି ଆଛା ସେଇ ଆଜି ସେଇ ଇ ଭାବୁଛି ଚିକେନ ହଉ ଯାହା ହେଲେ ଗୋଟେ କରିବୁ ଆଉ।
ଶନିବାର ବି ଆମିଷ ଖାଉଛୁ ନୁହ।
ହଁ ମୁଁ ଖାଇବି।
ହୁଁ ନାଇଁ ମୋର ଏଇତ ମୁଁ ଆଇଁଷ ଛାଡିଛି କେବଳ ଏଇ ଯୋଉ ଶନିବାର ଟା କରୁଛି ବୋଲି। ବୁଝୁଛୁ ନା ମାନେ ଶନିବାର ଟା ହଉଛି ନା ମୋର। ସେଇ ଯୋଉ ଚାଲିଛି କଣ କହିଲୁ ଅ ଶନି ଦଶା ସେଥିପାଇଁ ଶନିବାରଟା କରୁଛି ଆଉ।
ହୁଁ ହୁଁ ହୁଁ ଭଲ। ଯାହା ହଉ କର ଭଲରେ ରହ ଏମିତି ମୋ ମୋର କୁମ୍ଭ ରାଶି
ହାଲୋ
ହଁ
ତୋ ରାଶି କଣ?
ମୁଁ କହିଲି ମୋର କୁମ୍ଭ ରାଶୀ ତୋର
ଓ ମୋର ମୀନ କୁମ୍ଭ ତ ଏବେ ଚାଲିଛି ଶନି।
ହୁଁ ହୁଁ।
ହଁ ହଉ ତୁ ତୋର କରିକି ଖା ଯାହା ଭଲ କ ତୋର ତ ତୁ ତା ଖାଇବୁ ପା ଯାଇକି ତୁ ଆଇଁଷ ଇଏ ତୁ ଯେତେବେଳେ ଆମ ଘରକୁ ଆସିବୁ କଲେଜ ଛୁଟି ହେଲେ ଆସିବୁ ଆମ ଘରକୁ ସେ ଦିନ ଆଇଁଷ ହବ ଆଉ କିନ୍ତୁ ଆମ ଘରେ ଆଇଁଷ ହି ପଶୁ ଅନୁକୂଳ ଚନ୍ଦ୍ର ଦୀକ୍ଷା ସେଇଟା ସେତ ବାପା ମାମା ଜେଜେମା ତ ଖାଉନଥିଲେ ଆମେ ଛୁଆ ତିନି ଜଣ ଖାଉଥିଲୁ ସେଥିରୁ ମୁଁ ଛାଡିଦେଲି ପୁଅ ହଷ୍ଟେଲରେ ରହିଲା ଯେ ହଷ୍ଟେ ରହିଲ ଘରେ କଣ ହବ କଣ ପାଇଁ ପଶିବ ସେମାନେ ଦି ଜଣ ତ ହଷ୍ଟେଲରେ ଖାଇଲେ ମୁଁ ଘରେ କଣ ଖାଇବୁ ସେଇଥିପାଇଁ ହୁଏନି ଆଉ।
ହଁ ସେଟା ବି ସତ କଥା। ଏମିତି ସବୁ ଚାଲିଚି ଆଉ ଆଉ କଣ କହିବି ସାଙ୍ଗ ହଉ ମୁଁ କେତେବେଳେ ତମ ଘରକୁ ଗଲେ ମତେ ରାନ୍ଧିକି ଟିକେ ଖୁଏଇବୁ ଆଉ। ତୋ ହାତ ରନ୍ଧା ଟିକେ ଖାଇବି ଆଉ ଏବେ ମୁଁ ରଖୁ ରଖୁଛି ସାଙ୍ଗ ଆଁ।
ହଁ ହଁ ହଉ।
ହ।